ହଁ।
କଣ କରୁଛ?
ନାଚୁଥିଲି ଟିକେ ଟିକେ ଗୀତ ଗାଇଲ ସୋଇପଇଲି।
ହେଁ ହେଁ ହେଁ ମୁଁ ବି ନାଚିବି।
ହୁଁ।
ତାପରେ ନା ଜମା ନାଇଁ ବରଯାତ୍ରୀ ନାଚି ଆସିଛି ଯୋଉ ହାତ ଟେକି ହଲେଇ ହଲେଇ ନାଚିବ। ସେଇଟା ଆସୁଛି।
ଏଠି ବରଯାତ୍ରୀ ଥୋଡି ଯାଉଛନ୍ତି।
ଆଉ-
ବାହାଘର କାହାର ହଉଚି କି?
ତୁମର।
ସ୍ୱପ୍ନ ଦେଖୁଚ ସ୍ୱପ୍ନ-
କାହିଁକି? ମୁଁ କଁ ପାଇଁ ସ୍ୱପ୍ନ ଦେଖିବି? କାଇଁ ତମେ ବାହାହବନି କି? ଏମିତି ପିଲାଟା କହୁଚି ଯେମିତି ବାହା ହବନି। ଭାଉ ଖାଇବା ଦେଖିବା କଣ? ହବ ତ ଉ-
ଏଇ ହେଇଗଲା, କାଲି ହେଇଗଲା ମୋର।
ହଁ ବା, ଖାଇବା ପିଇବା କଣ?
ଖାଇବା ପିଇବା ହେଇନି, ବ୍ରସ୍ ବି କରିନି, କରିବି ବ୍ରସ୍ -
ତମ ଆଡ୍ ତମ ଘଣ୍ଟାରେ ବୋଧେ ମାନେ ଟାଇମ୍ ଟା ଯାଉନି ଅଟକି କି ରହିଯାଇଚି।
ରହିଯାଇଚି ଆଉ ଛଅଟା ହେଇନି।
ଭଲ କଥା ଆଜି ଅଫିସ୍ ନାଇଁ କି?
ଅଛି।
ଆଉ ଯାଉନ ଗାଧେଇ ପାାଧେକି ଖାଇ ପିଇକି ବାହାରିକି ଯିବ ପୁଣି ଟାଇମ୍ ହବ।
ନିଦ ଭାଙ୍ଗୁନି ଆଉ।
ଆଉ ରାତିରେ କଣ ମସା ମାଗ୍ ଥିଲ?
ଏଇ ମଶା ତ ମାରୁ ନଥିଲି, ବଟ୍ ଶୋଇନଥିଲି ଆଉ।
କ ପାଇଁ ଶୋଇନଥିଲ?
ଏମିତ୍ ଇଛା ହେଲାନି।
ମାନେ ଏଇଟା କି ଭଳିଆ କଥା କି ଶୋଇବାକୁ ମତେ ଇଚ୍ଛା ହେଲାନି। ଅଜବ୍ କଥା କହୁଚ।
ଶୋଇବା ପାଇଁ ବି ଇଛାହବା ଦରକାର ନା।
ଇଚ୍ଛା ହଉନଥିଲା, ନା ନିଦ ଲାଗୁନଥିଲା।
ନାଇଁ ଇଛା ହେଲାନି।
ଆଉ କଂରାତି ସାରା ଡ୍ୟାନ୍ସ କରୁଥିଲ ବସିକି ନାଚୁଥିଲ, ନାଚୁଥିଲ।
ମୋବାଇଲ୍ କୁ ଡ୍ୟାନ୍ସ୍ କରଉଥିଲି।
ଆଚ୍ଛା ଏମିତି କଥା କି?
ହୁଁ-
ଆଜି ତ ମୋର ଛୁଟି ମୁଁ ଆଜି ପୁରା ଶୋଇବି ଦିନ ସାରା ଶୋଇବି। ଶୋଇବି, ଶୋଇବି, ଆଉ ଶୋଇବି।
ବିଚରା ବିଛଣା କାନ୍ଦିପକେଇବ।
ବିଚରା ବିଛଣା କାନ୍ଦୁ ପଛେ ମୁଁ ଶୋଇବି।
ଶୋଉନ।
ହୁଁ ଯେ ମୋ ମା ପରା ଟିକେ ମତେ କାମ ବତେଇ ଦେଇଛି, ମତେ ଏନ୍- ଚାଉଳ ଶୁଖେଇକିନା ଥୋଇ ଦେଇଛି, କହିଲା ଗ୍ରାଇଣ୍ଡିଗ୍ କରିକି ତାକୁ ଚୁନା କରିବୁ, ସେ ଚକୁଳି ପିଠା କରିବ। ଆଇ ସକାଳୁ ଉଠିଲି ମୁଁ। ଉଠିଲି କେତେଟାରେ ଜାଣିଚ ନଟ୍- ଟା ବେଳ୍ ନଅଟା ନୁହଁ ଦଶ୍ ସାଢେ ନଅଟା ରେ ଉଠିଲି। କେମିତି ପୁଣି ଉଠିଲି? ଆମର ଯୋଉ ଡେଲିଭରି ବୟେ ଅଛି। ପୁଅ ସେ ପୁଅ ଅଛି, ସିଏ ହଉଚି। ମୋର ଗୋଟେ ନେଇକି ଆସିଲା ମୁଁ ମୋ ମାଉସ୍ ଟା ଭାଙ୍ଗି ଯାଇଥିଲା ନେଇକି ସେ ଆସିଲା। ତାକୁ ନେଇକି ମୁଁ ସେଇଟା ଦେଲି ସେ ଉଠେଇ ଦେଲାରୁ ମୋ ନିଦ ଭାଙ୍ଗିଦେଲା।
ତମ ମାଉସ୍ ଟା ଭାଙ୍ଗି ଯାଇଥିଲା, ସେ ନେଇକି ଆଇଥାଂତା ତମ ମାଉସ୍ ଟା ଅର୍ଡର୍ କରିଥିଲ ସେ ନେଇକି ଆଇଥିଲା।
ହଁ ହଁ ହଁ ମଗେଇଥିଲି। ମଗେଇଥିଲି ଯେ ସେ ହଉଚି, ନେଇକି ଆସିଥିଲା ମତେ ଦେଲା।
ଆ ସେଇ କଥା ନ କହିକି ମାଉସ୍ ଭାଙ୍ଗି ଯାଇଥିଲା ମୋର କଉଚି ମୋ ମାଉସ୍ ଟା ଭାଗ-୍ ମାଉସ୍ ଟା ଭାଙ୍ଗିଯାଇଥିଲା ସେ ନେଇକିଆଇଲା।
ସେ ତାକୁ ଚେଞ୍ଜ କରିକି ନେଲା ନା। ରିପ୍ଲେସ କରିକି ନେଲା ନା ସିଏ।
ହୁଁ କହୁନ ରିପ୍ଲେସମେଣ୍ଟ କରିଥିଲି ସେଇ କଥା ନ କହିକି
ହଁ ବଦଲେଇ କିନା ସେ ନେଲା। ତମେ ଯୋଉ ଲିଙ୍କଟା ଦେଇଥିଲ ସେଇଥିରୁ ହିଁ ମୁଁ ଅର୍ଡରଟା କରିଥିଲି।
ହଁ।
ହଁ।
ସେଇଟା ଭଲଥିଲା ଯାହାକୁ ଆଣିଚି ଷ୍ଟାର୍ଟଟିଂ ତା ପ୍ରଥମ ଯୋଉଟା ହେଇଥିଲ।
ପ୍ରଥମ ଯୋଉଟା ଡେଲିଭରି ହେଇଥିଲା କଁ ହେଇଚି ନା ସେ ମୋ ହାତରୁ କିନା ସେ ଖସି ପଡିଲା। ଖସି ପଇଲା ଆଉ ସେ ପୁରା ଭାଙ୍ଗିଗଲା। ମୁଁ ତାକୁ କଁ ସେଟା ନା ବହୁତ ମାନେ ବହୁତ ପୁରା ଚିକଣ ତା ର ମାନେ ଇଏଟା ସେଇଥିପାଇଁ ମୋ ହାତରୁ ପୁରା ଖସିଗଲା।
ସେ କଥା ନୁହଁ, ଖାଉଚ ପିଉଚ ଯାଉଚି କୁଆଡେ?
ମାନେ?
ହାତୁରୁ ଗଳି ପଡୁଚି ଗୋଟେ ମାଉସଟା ବି।
ଆରେ ସେଇଟା ପରା ବହୁତ ଚିକଣ ଥିଲା ସେଥିପାଇଁ ପଡିଗଲା। ତା ପଡିଲା ପରେ କଁ ହେଲା ନା, ସେ ପୁରା ସବୁ ତାର ଖଣ୍ଡ ବିଖଣ୍ଡିତ ହେଇକି ପଡିଗଲା। ତାକୁ ମୁଁ କଁ କଲି ଯୋଡି ଯାଡି ଦେଲି ଆସିକି ଫ୍ଲିପକାର୍ଟ ଅପ୍ ଖୋଲିଲି ଖୋଲିକିନା ସେଇଥିରୁ କିନା ରିଟର୍ନ ଟା ମାରି ଦେଲି, ରିପ୍ଲେସମଣ୍ଟ କରିଦେଲି ତା ଆଜି ସେ ଆଉ ଗୋଟେ ଆଉ ଗୋଟେ ଦେଇକି ମତେ ଗଲା। ଆଜି ଯେହେତୁ ମୋର ଛୁଟି ଅଛି। ଆଉ ମୁଁ ତ ଦେଖିନି ତାକୁ କେମିତି ଚାଲିଚି କଣ ଚାଲିୁଚି କାଲି ଦେଖିବି ଆଉ।
ଡକାୟତ।
ହୁଁ ହଁ ହଁ ଟିକେ ଆଉ ମୁଁ କିଛି ଡକାୟତ କରିନି। କାଲି ଗୋଟେ ମୋର ସେଇ ତକିଆର ଖୋଳ ଆଉ ମୋର ବୁଷ୍ଟର ଖୋଳଟା ଡେଲିଭର ହେଲା ସେଇଥିରେ ମାନେ ଚାରିଟା ଆସିବା କଥା ତିନିଟା ଆସିଚି। ମୋତେ ରିଟର୍ନ କରିଆ ପାଇଁ ଅପସନ୍ ହିଁ ଆସୁନି, ତ ମୁଁ କଁ କରିବି। କଲ୍ କଲେ କଲ୍ କନେକ୍ଟ ହିଁ ହଉନି।
କଲ କରିବ କଷ୍ଟମର କେୟାରରେ।
କଷ୍ଟମରକୁ କଲ୍ କଷ୍ଟମର କେୟାରକୁ କଲ୍ ଲାଗୁ ହିଁ ନାହିଁ। ଲାଗୁନି ନା ତମେ ଦେଖି ନମ୍ବରଟା ନେଇ ଏଇନା ଟିକେ ଲଗେଇବ ଯଦି ଲଗେଇବ।
ନା।
ମୁଁ ମୋ ତରଫରୁ ତ ପୁରା ଇଏ କରିଲି ବଟ ସେ ଲାଗୁ କିନ୍ତୁ ସେ ଲାଗୁନି। ଦେଖିବା କଁ ହଉଚି ଆଉ।
କଁ ହବ?
କଁ ହବ କିଛି ନାହିଁ।
କିଛି ନାହିଁ କଲ୍ କରିବ କହିବ ଦେବେ ରିଟର୍ନ କରିବେ, ନହଲେ ରିପ୍ଲେସମେଣ୍ଟ ଦେବେ ଆଉ କଣ।
ଆରେ କଲଟା ଲାଗିଲେ ତ କରିବେ କଲଟା ତ ଲାଗୁ ହିଁ ନାହିଁ। ମୁଁ କଁ ମନା କରୁଚି ନା ମତେ ଭଲ ଲାଗୁଚି ଇଏ।
ଲାଗିଯିବ କାଳେ।
କଣ?
ଲାଗିଯିବ।
ଉଁ ନଟ୍ ମୋ ତରଫରୁ ଚେଷ୍ଟା କଲି ବଟ୍ ଲାଗିଲାନି। ଚେଷ୍ଟାରେ ମୁଁ ଅସଫଳ ହେଲି ତାପରେ ଭାବିଲି କି ଏଇ ଦୁଇଶ ଟଙ୍କା ପାଇଁ ମୁଁ ମୋର ମୁଣ୍ଡ ଏତେ କଁ ପାଇଁ ବିନ୍ଧା କରିବି।
ତାପରେ।
ତାପରେ କିଛି ନାଇଁ ଛାଡିଦେଲି।
ଆଉ ତାର
ଆଉ କିଛି କରିଲିନି ଚେଷ୍ଟା କରିବା ବନ୍ଦ କରିଦେଲି ମୁଁ
ହଁ। କୁହନ୍ତି ଯିଏ ଚେଷ୍ଟା କରେ ସେ କେବେ ହାର ମାନିବା କଥା ନୁହଁ। କଣ କରିବା ମୁଁ ହାର ମାନିଗଲି ମୋର ଟିକେ ଏ ମାନେ ଧୈର୍ଯ୍ୟ ଆଉ ଶକ୍ତି ଟା ଟିକେ ଏ ବହୁତ କମ।
ଆଳୁ ଦୋଷ ଅଧିକ ସେଥିପାଇଁ
କଣ କହିଲ?
ହଁ ସେଇଟା ଟିକେ ମୋର କମ ଅଛି ତ
ଅ ହ।
ସେଥିପାଇଁକା ମୁଁ ଆଉ କରିପାରିଲିନି। ଆଉ ଅଫିସର କଥା କଣ କେମତି କଣ ଚାଲିଛି?
ଅଫିସ ଚାଲିଛି ଭଲରେ ଖିଆ ପିଆ କଣ ହେଇଛି।
ଖାଇଛି ଆଜି ମୁଁ ଭାତ ଖାଇଛି କାଞ୍ଜି ଦହି କାଞ୍ଜି ଆଉ ହଉଛି ସୋୟାବିନ୍ ଆଳୁ ତରକାରୀ ତାପରେ ଚିପ୍ସ ଖାଇଛି ଫିଙ୍ଗର ଚିପ୍ସ ଯୋଉଟା ଥାଏ।
ପିଲାଟା ସକାଳୁ ଉଠି ଖାଇପିକି ଉଡେଇଦେଲାଣି ସବୁ ଆଉ କଣ?
ହଁ ମୋ ମା ଅଛି ପରା ମୋ ମା ଖାଇବା ବନେଇକି ଦଉଛି ମତେ? ମମି ଅଛି ମମି ଖାଇବା ବନେଇ ଦେଇଥିଲା ସବୁ ତମେ ଦହି କାଞ୍ଜି ଖାଇଛ ନା ଜାଣିଛ କଣ ସେଟା?
ନା।
ଜାଣିନ? ସତ କହୁଚ?
ଆଉ କଣ?
ଆରେ ଯୋଉ ଦହିଟା ମୁଁ ଖାଉ ଯୋଉ ସରଟାକୁ ପକେଇକିନା ରଖା ହୁଏ ଯୋଉଥିରୁ ଘିଅ ବାହାର କରିବା ପାଇଁ ସେ ଦହିଟାକୁ ମୁହାଁ ହୁଏ। ମୁହାଁ ହେଲା ପ ପରେ ଯୋଉ ପାଣି ଦେଇକି ମୁହାଁ ହେଇ ଯୋଉ ପତଳାର ଦହିଟା ଥାଏ ସେଇଟା କଣ ହୁଏ ନା ସେଥିରେ ଛୁଙ୍କ ଦିଆ ହୁଏ। ତାପରେ ତମେ ସେଥିରେ ପରିବା ବି ପକେଇ ପାରିବ ଯେମିତି କିି? ମମି ଆଜି କଣ ପକେଇଥିଲା ମମି ଆଜି ଭେଣ୍ଡି ପକେଇଥିଲା ବାଇଗଣ ପକେଇଥିଲା। କଖାରୁ ପକେଇଥିଲା ଟିକେ ବଡ ବଡ ସାଇଜର କରିକିନା ତାକୁ ପକେଇବ।
ଜଣା ନାହିଁ ମତେ ସେଗେଡା କିଛି।
ଖାଇନ ଆଉ ତମେ ଛାଡ ସେ
କରିକି ଦେଇଥିଲ କି କରିକିତ ଦେଇନ ଆଉ
ମୁଁ କେମିତି କରିକି ଦେବି ମ? ମୁଁ କଣ ରହୁଛି ତୁ ମୋ ପାଖରେ କରିଦେବି ତୁମକୁ।
କେମିତି କରିଦବ କଣ ଯେମତି କହିିଲ ଯେ କହିଲ ଏମିତି ଏମତି ଏମିତି ହୁଏ।
ତୁମେ ଆସ ତୁମେ ଆସିଲେ ହଉଛି କରିକି ଦେବି?
ଓ ତମେ ଆଚ୍ଛ ତମେ ଆଚ୍ଛ।
କଣ ପାଇଁ ତମେ ଆମ ଘରକୁ ଯେମିତି ଆସିଥିଲ ଥରେ ସେମିତି ଆଉଥରେ ଆସୁନ। ଆସିକି ରୁହ ରୁହ ଦିନେ ଦିଦିନି ଖାଇବା କରିକି ଭଲ ଖାଇବା କରିକି ଦେବି। ନହେଲେ ଅପେକ୍ଷା କର ମୁଁ ଭୁବନେଶର ଗଲେ ହଉଛି କରିକି ଦେବି ଆଉ
ଯା ଜିିବି ସିଆଡେ ଆଜି ଆସିବି ଇଆଡେ।
ଏଁ।
ଯାହା ବିି ହେଲେ ଅପେକ୍ଷା କର ନା
ହଁ ଅପେକ୍ଷାର ଫଳ ମିଠା ଥାଏ।
ହଁ ହ ଏତେ ମିଠା ମିଳୁଛି ଯେ ମୁଁ ଖାଇ ପାରୁନି ମିଠା ଗୁରାକ
ଡାଇବେଟିସ ହେଇଯିବ ନା କାଳେ ଠାକୁର ସେଇଟା ବି ଚିନ୍ତା କରନ୍ତି କାଳେ ବେ ବେଶୀ ମି
ଏତେ ମିଠା ଖାଇପାଇ
ହଁ ସତ କଥା ସେତ କଥା କାଳେ ବେସି ମିଠା ଖାଇ ଖାଇ ଡାଇବେଟିସ୍ ହେଇଯିବ ଭଗବାନ ସେଇଥିପାଇଁ କହୁଛନ୍ତି କି ନା ନାଇ ଏତେ ମିଠା ଦେବେନି ମଝିରେ ମଝିରେ ଗୋଟେ ଗୋଟେ କଲରା ଦେଇଦେବି ଯେ ସେ ହଉଛି ଡ଼ାଇବି ତାର ମାନେ ଟିକେ ରହିବା ଆୟତରେ ରହିବା ଟିକେ
ହଁ
ହଁ ପରା ବାସ ଖାଲି ତମେ ହଁ ନୁହଁ କି ସତ କଥା ତ ମୁଁ ମିଛ କଥା କୁହେନି ସତ କଥା ହିଁ ମୁଁ କୁହେ
କଣ ମିଛ କଥା କରବେଟ୍ର ଟେଷ୍ଟ ମେସିନ ନେଇକି ଆସିବ ନା କଣ
ହଁ ନବା ଏଇଥିରେ କଣ ଅଛି ହଉ ମତେ ମମି ଡାକିଲାଣି ତମେ ରଖ ମୁଁ କରିଛି ପରେ
ହଉ ଠିକ ଅଛି ରୁହ